ହାଲୋ, ହଁ ମ୍ୟାଡ଼ାମ ଭଲ ଅଛନ୍ତି?
ହଁ ଭଲ ଅଛି, ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି, କଣ କରୁଚନ୍ତି?
ଏଇ ବସିଚି, ଆପଣ କଣ କରୁଥିଲେ?
ହଁ କଣ କହିବି ମୋ ମନ ପୁରା ଦୁଃଖ ହେଇଗଲା ଆଜି ଏଇ ମୁଁ ନାମ ମ୍ବୁଲ ଶୁଖ୍ ଆମ୍ବୁଲ ଶୁଖେଇଥିଲି ତ ଛାତରେ ଆଉ ମନ ନାହିଁ ଏ ରନ୍ଧାରେ ବ୍ୟସ୍ତ ରହିଗଲି। ଆଉ ସେ ସବୁ ଓଦା ହେଇଗଲା ଆଉଥରେ ବର୍ଷା ପଡିକି ଆଉ।
ସେ ଆଜି ତ ବର୍ଷା ହେଇଚି ଆଉ।
ହଁ ବହୁତ ଜୋରରେ ବର୍ଷା ହେଇଗଲା ପୁରା ଓଦା ହେଲା ମାନେ ଓଦା କହିଲେ ଚଳିବ ପୁରା ପଡ଼ିଗଲେ ପାଣିଟା ଶୁଖି ଯାଇଚି ତ ଆଉ ଗୋଟେ ଦିନ ରଖିଥିଲି ଠିକ୍ ହେଇଥାନ୍ତା ମୁଁ ଆଉ ଜାଣିପାରିଲିନି ରନ୍ଧାରେ ବ୍ୟସ୍ତ ରହିଗଲି ସେ ପୁରା ଉପରେ ପୁରା ପାଣି ପଡି ଯାଇଚି ଟିକେ ଓଦା ଓଦା ହେଇଯାଇଚି, ଆଉ ଥରେ ଟିକେ ତାକୁ ଶୁଖ୍ ଖିଆକୁ ପଡିବ ଆଉ। ନହେଲେ ଆଜି ଶୁଖିକି କାଢି ଦେଇଥାନ୍ତି। ବାହାର କରିକି ନେଇ ଆସିଥାନ୍ତି। ଆଉ, ହଁ ହଁ।
କଣ ଆପଣ ଆମ୍ବ ନେଇ, କିଣିକି ଆସିଥିଲେ ନା ନେଇକି ଆସିଥିଲେ କୋଉଠୁ?
ନାଇଁ, ନାଇଁ, ମୁଁ କିଣିକି ଆଣିଥିଲି, ଆମ୍ବ ଆ ଆଚାର କରିବି ବୋଲି! ହେଲେ ଆଚାର କରିବି କହିଲି
ହୁଁ।
ଆଚାର କରିବି କେତେଟା, ଆଚାର କରିବା ପାଇଁ କାଢ଼ିଲି, ଆଉ କେତେଟା ଏମିତି ଟିକେ ଏଁତି ଉଁ ଟିକେ ମାନେ ପାଚିଲା ଭଳିଆ ହେଇଯାଇଥିଲା। ସେଇଟା ଆଉ ଆଚାର କଲେ କାଟି ହଉନଥିଲା, ଭରରେ ତ
ଓହୋ!
କଞ୍ଚା ଆମ୍ବ ଟା କାଟିକି, ଆଚାରଟା ଶୁଖେଇକି କରେ। କିନ୍ତୁ, ଏଇଟା ଟିକେ ଇଏ ଥିଲା ତ, ସେଇଟା କଣ କଲି? ତାକୁ ଟିକେ ଫାଳ ଫାଳ କରିକି, ଟିକେ ଟିକେ ମାନେଁ ଏମ୍ ପାଚିଲି ପାଚି ଆସିଥିଲା। ପୁରା ପାଚି ନଥିଲା। ଆଉ ଟିକେ କାଟିଲା ବଳକୁ ସେ ସେଟା ଟିକେ ଦଲ ଦଲ ହେଇଯାଉଥିଲା ତ ସେଥିପାଇଁ, ମୁଁ କଣ କଲିି ହେଟା ଆମ୍ବୁଲ। କରିବି ଭାବିକି, ହୁଁ ହୁଁ, ସେଇଟା କାଟିକି ଶୁଖେଇଲି। ଶୁଖେଇିଲା ପରେ ସେଟା କଣ ଆମେ ଶୁଖାାଉ, ପୁଣି ତାକୁ ରାତିରେ ପୁଣି ଆଉଥରେ ଲୁଣ ପାଣିରେ ପକେଇକି ପୁଣି ସକାଳୁ ଗୋଟା ଗୋଟା କାଢ଼ିକି ଶୁଖା ହୁଏ। ସେଇଟା ପୁରା ଏମିତି ତିନ ଚାରି ଦିନ ପୁରା ଶୁଖେଇବାକୁ ପଡ଼ିବ।
ଓ ମତେ ତ ଆସେନି, ମୁଁ ତ ଜାଣିନି ଏଗୁଡାକ। ହଁ।
ତିନି ଚାରି ଦିନ ସେଟା କାଟିକି ଆପଣ ଯଦି ଟିକେ ପୁରା କଞ୍ଚାରେ ନ କରିକି ବି ଟିକେ ପାଚି ଆସିଥିବ, ମାନେ ଟିକଏ ପାକଳ ହେଲା ଭଳିଆ ନରମ ହେଇଯାଇଥିବ, ଯୋଉଟା ସେଟା କାଟିକି ଆପଣ ସେଇଟା ଯଦି ଶୁଖେଇବେ ଟିକେ, ଲୁଣରେ ପକେଇକି ଶୁଖେଇବେ। ପୁଣି ରାତିରେ ସେଇଟା ଲୁଣ ପାଣିରେ ଆଉଥରେ ପକେଇି ମାନେ ବୁଡ଼ିକି ରହିବ। ପୁଣି ସକାଳୁ ସେ ଟା ଗୋଟା କାଢିକି ଗୋଟା ଗୋଟା ଗୋଟା ଗୋଟା ଏମିତି କୁଲରେ ଶୁଖେଇଲେ
ହଁ।
ସେଇଟା ମାନେ ଇଏ ହୁଏ। ମାନେ କଣ? ଭଲରେ ସେ ପୁରା, ହ୍ୱାଇଟ୍ କଲର ହ୍ୱାଇଟ୍ କଲର, ସେ ଉପରଟା ପୁରା ଲୁଣ ପିଇକି, ହ୍ୱାଇଟ୍ କଲର ଥିଲେ, ସେଇ ବେଶୀ ଦିନ ଯିବ। ପୋ କ ପୋକ ଲାଗିବନି।
ଓ! ଯୋଉଟା ହ୍ୱାଇଟ୍ ଥାଏ, ସେଇଟା ବେଶୀ ଦିନ ଯାଏ କି?
ହଁ, ବେଶୀ ଦିନ ଯିବ। କି ହିଁ ହିଁ ଆଉ
ଏ ଆଉ
ହଁ, ଲୁଣ ପଶିିକିଥିଲେ ଭଲ ମାନେ ଟେଷ୍ଟ ହୁଏ। ସେଟା ସବୁଥିରେ ଦର ତରକାରୀ ଫରକାରୀରେ ବି ଟମାଟର ମାନେ, ମିଳିବନି ନା। ତ ସେଇଟା ଆମ୍ବୁଲ କାମ ଦବ। ମାଛ ଫାଛରେ ଟିକେ ପକେଇବା ପାଇଁ।
ହୁଁ, ହୁଁ।
ସେଥିପାଇଁ କରେ। କରେ ଟିକେ ଘରକୁ ପଠାଏ। ଆଉଁ ଆଉ ନଣନ୍ଦ ଯଦି ଆସନ୍ତି, କହିଲେ ନେଇକି ଯାଆନ୍ତି ଏମିତି ଆଉ।
ଓହୋ!
ବି ମାମେ ମିଶିକି ବି କରୁ। ଦି ଜଣ ବସିକି, ହିଁ ହିଁ ହିଁ, ବସିକି କରୁ ଆଉ।
ଆସେ ତାହେଲେ ଆପଣଙ୍କୁ ନା! ଆଚାର, ଆମ୍ବୁଲ କରିବାକୁ। ହଁ, ହଁ।
ଅଛନ୍ତି ନା! ଆଚାର ସୋରିଷ ମସଲା ପକେଇକି ରାଉ ହଁ, ବୁଲରେ। ଆମ୍ବୁଲ ରାଈଟା ଆମେ ଆମ୍ବୁଲକୁ ଆଗ ପାଣିରେ ବତୁରେଇ ଦେବେ। ବତୁୁର ସାରିଲା ପରେ। ଗୋଟେ ଗୋଟେ ଆମ୍ବୁଲ କୁ ଦିଟା ସେଥିରୁ ଯେ କେତେଟା ଆପଣ ବତରେଇଥିବେ ଆ ବତ୍ରେଇବେ। ସେଇଟା ମୁଁ। ଉଁ ତିନିଟା କି ଚାରିଟା କରିଥିଲି ଏମିତି ଘରେ ଖାଇବା ପାଇଁ। ତିନଟା କି ହଁ ତିନଟା କି ଚାରିଟା କର ଥିଲି ଆମ୍ବୁଲ ବତୁରେଇ ଦେଇଥିଲି ବତୁରେଇକି ସେଟା କଣ କରିଥିଲି। କିଛି ସମୟ ବତୁରିକି ରହିଲା ତାପରେ କଣ କଲି। ହୁଁ ତାକୁ ବସ ଛୁଙ୍କ ଦେବାକୁ ପଡ଼ିବ ସେଇଟା ସୋରିଷ ମସଲା ଗୋଟେ ବନେଇବେ। ଆଉ ସେଟା ଟିକେ ଦହି ବି ପଡ଼ିବ ସେଥିରେ।
ଉ ହଉ।
ସେଟାକୁ କରିସାରିଲା ପରେ ସେଟାକୁ ଆମ୍ବୁଲ। ଟା କଣ କରିବେ ଭଲରେ ତାକୁ ଟିକିଏ। ପାଣି ରେ ବତୁରେଇ ସାରିଲା ପରେ ଆଉ ଟିକେ ଭଲରେ ଚକଟି ଦେବେ ତାର ସେ ଆମ୍ବ ଗୁଡା ବାହାରିଯିବ ରସ ଗୁଡା। ତ ସେ ଆମ୍ବୁଲ ଯୋଉଟା। ଥିବ ସେ ଆମ୍ବୁଲକୁ ଆପଣ ଯେ ସୋରିଷ।
ହଁ।
ଶୁଖାଲଙ୍କା, ଭେରସୁଙ୍ଗା ପତ୍ର ଦେଇକି ତାକୁ ଟିକେ ଭଲରେ। ଭେରସୁଙ୍ଗା ପତ୍ର ଦେଇକି ତାକୁ ଭଲରେ ଟିକେ ଏମତି। ତେଲରେ ଗଡ଼େଇ ସାରିଲା ପରେ। ସେଥିରେ ଟିକିଏ ସୋରିଷ ମସଲା ଦେବେ ସୋରିଷ ବାଟି ରଖିଥିବେ ସୋରିଷ। ଆଉ ଜିରା ଟିକେ ଆଉ ରସୁଣ। ସେଇଟା ଛେଚିକି କଞ୍ଚା ଲଙ୍କା ଛେଚିକି ବାଟି ଥିବେ।
ହଉ।
ସେଇଟା ପକେଇବେ ସେଇଟା ପକେଇକି ସେ ତେଲରେ ଆଉ ଟିକିଏ ଭଲରେ ହେଇସାରିଲା ପରେ ଏପଟେ ଦହି ବି ରଖିଥିବେ। ଦହି ବି। ସଲା ଏଇଟା ଭାଜି ହଁ ଦହି ବି ଟିକେ ପଡ଼ିବ ଟିକେ ଖଟା ମିଠା ଲାଗିବ। ଦହିରେ ଆପଣ ଟିକେ ଲଙ୍କାଗୁଣ୍ଡ ଆଉ ଟିକେ। ଲଙ୍କାଗୁଣ୍ଡ, ଲୁଣ ଆଉ। ଭେରଶୁଙ୍ଗା ପତ୍ର ଯଦି। ଥିବ କାଟିକି ପକାଇବେ ନହେଲେ ଏବେ ଯଦି ଛୁଙ୍କ ଦେଇଥିବେ ନହେଲେ ଦରକାର ନାହି ପକେଇବା।
ଅ ହୋ।
ତାକୁ ପକେଇବେ ସୋରିଷ ମସଲାରେ ତାପରେ ଏଇଠି ପ ପକେଇ ସାରିଲା ପରେ ସେ ଫୁଟିବ ଫୁଟି ସାରିଲା ପରେ। ତାର ସେ ଦହିଟା ଯଉ। ତାର ବନେଇଥିବେ ଯଉ ଜିରା ଗୁଣ୍ଡ ସବୁ ଦେଇକି ଏ ସବୁ ସୁଖା ଲଙ୍କା, ଜିରା ଗୁଣ୍ଡ ଦେଇକି ସେଟାକୁ କଣ କରିବେ ସେ ଯଉ ଆମ୍ବୁଲ ପାଣି ଚକଟିଥିବେ ସେଥିରେ ମିଶେଇକି ଗୋଳେଇବେ। ନହେଲେ ଏଇଟା ଛିଣ୍ଡି ଯିବ ଥ ହୁଁ। ହଁ ଛିଣ୍ଡିଯିବ ନହେଲେ।
ଛିଣ୍ଡି ଯିବ କି?
ହଁ ଟିକେ ତାତିଥିଲେ ଛିଣ୍ଡିଯିବ ଦହିଟା ଟିକେ ପକେଇକି ସେଟା। ସେ ଇଏ ଯୋଉ ରାନ୍ଧିଥିବେ ଯୋଉ ଆମ୍ବୁଲଟା। କୁ ସେ ଆମ୍ବୁଲ ଯଉ ରାନ୍ଧିଥିବେ ସେଇଟା ଆଉ ପକେଇବେନି ସେଟା। ଥଣ୍ଡା ହେଲା ପରେ ଏଇ ଯଉ ଦହିରେ ରଖିଥିବେ ପକେଇକି ଆଉଥ ସେ ହଳଦୀ ଯଦି ଦେବା କଥା ଦେବେ ନହେଲେ ସାଧାରଣତଃ ଧଳା ଧଳା ହେଲେ ଭଲ ଲାଗେ। ଟିକେ ରାଇ ଟା ଟିକେ ଧଳା ରହିବ।
ହୁଁ ହୁଁ ନଡିଆ ବି କୋଉଠି କୋଉଠି ପଡିଥାଏ ତ ନଡିଆ ବି ପକାନ୍ତି।
ହଁ ନଡ଼ିଆ ଟିକେ କୋରିକି ପକେଇବେ। ଭଲ ଲାଗିବ ସେଟା ହଁ ନଡ଼ିଆରେ ଯଦି ଅ ନଡ଼ିଆ ପକେ ପକେଇଲେ ଭଲ ଲାଗୁଛି ନଡ଼ିଆରେ ସେଇଟା ବୁଟ ଡାଲି ବି ଟିକେ ମିଶେଇକି ଗ୍ରାଇଣ୍ଡିଙ୍ଗ କରିକି ଟିକେ
ହଁ ହଁ ଆଉ ବୁଟ ଡ଼ାଲି ସହିତ ନେଇକି।
ହଁ ସେଇଟା ଟିକେ ଗ୍ରାଇଣ୍ଡିଙ୍ଗ କରିକି ବି ଆପଣ ଦେଇପାରିବେ। କିଏ କିଏ ଏକା ସାଙ୍ଗେ ଗ୍ରାଇଣ୍ଡିଙ୍ଗ କରିକି ଦହି ସାଙ୍ଗେରେ ବି ପକେଇ ଦେଇଥାଉଛନ୍ତି ଭଲ ଲାଗୁଛି ସେଟା ଟିକେ ଚିନି ପକେଇବେ ଖ ଟା ମିଠା ରାଗ ଏମିତି ହେବ ଆଉ।
ଅ ଚିନି ବି। ଚିନି ନା?
ଚିନି ଚିନି ଚିନି ଚିନି ପକେଇବେ ଚିନି ପ କେବେ ସେଇରା କଣ ଏଇଟା ଆମ୍ବୁଲ ରାଇ ତ କରୁଛୁ ନାଇଁ। ତାପରେ ମାଛରେ ବି ଆପଣ ଯଦି ବେସର ମସଲା ଦେଇକି ମାଛ ଯଦି କରୁଛନ୍ତି କହିଲେ।
ହଁ ହଁ।
ବି ଆମ୍ବୁଲ ଟିକେ ଟିକେ ଗୋଟେ ଦିଟା ଛାଡ଼ିଲେ ବି ସେଇରା ଟିକେ ଟେଷ୍ଟ ଲାଗିବ ଖଟା ଖଟା ଲାଗିବ।
ହଁ ଆମ୍ବୁଲା ତ ଖ ଆମ୍ବୁଲର ସେ ଯୋଉ ସେଇ ପାଣିରେ ପକେଇକି ଯୋଉ ଲୁଣ ଲ ଙ୍କା ଆଉ ସେ ଯୋଉ ରସୁଣ ଦେଇକି ଯୋଉ ଚକଟାନ୍ତି। ସେଇଟା ବି ବଢିଆ ଲାଗେ ଖାଇବାକୁ ନା ଆ ଏଇ ଖରା ଦିନେ ହୁଁ।
ପଖାଳ ସାଙ୍ଗେ ବେଶୀ ଭଲ ଲାଗିବ ପାଗ ପାଣି ଯୋଉ କରିକି ଖାଉଛନ୍ତି ହେ ହେ ହେ।
ହଁ ହଁ ହଁ ସେ ଟିକେ ସେ ଯୋଉ କଣ ପିଆଜ ବି ପକେଇଲେ ଭଲ ଲାଗିବ।
ହଁ ଆପଣ ଖାଉଛନ୍ତି ନା ନାଇଁ?
ହଁ ହଁ ମତେ ତ ବହୁତ ପସନ୍ଦ। ରସୁଣ ଟିକେ ଦେଇଦବ ଛେଚା ବାଲା ସେଠି ହଁ
ହଁ। କଞ୍ଚାଲଙ୍କା ଆମେ ବି ଖାଉଛୁ ଯେ ବେଳେବେଳେ ଏମିତି କେତେବେଳେ କେମିତି। କରିକି ଖାଇବା କଥା ଆଉ ଏଇ ଗେଷ୍ଟ ଫେଷ୍ଟ କିଏ ଆସିଲେ ଖାଉଛୁ ଏଇ ଯେଉଁ ରାଇଟା ମୁଁ ଏତେ ବନାଏନି ରାଇ ବହୁତ କମ ବନାଏ ଆମ୍ବୁଲ ଚାରୁ ବି ବନଉଛନ୍ତି କେ ତେ ଜଣ ଯେ ଏଜେ ହଁ ଆମ୍ବୁଲ ଚାରୁ ବି ବନଉଛନ୍ତି ଖାଲି ଜଷ୍ଟ ଆମ୍ବୁଲ ପାଣି ପକେଇ ଦେଇ ଯେମନ୍ତି ଆମେ ତେନ୍ତୁଳି ଚାରୁ ବନଉଛେ।
ହୁଁ ହୁଁ।
ସେମିତି ଆମ୍ବୁଲ ଚାରୁ ବନେଇକି ସେଟା ବଘାରିବେ ଆଉ କିଏ କିଏ ଖାଉଛନ୍ତି ବନେଇକି ଖାଉଛନ୍ତି।
ଆମ୍ବୁଲ ହେଲେ କରିଲେ ଆମକୁ ବି ପଠେଇଦେବେ ଆଉ।
ହଁ ହଁ ନିହାତି। କେମନ୍ତି ମୁଁ ପଠେଇବି ଆପଣଙ୍କୁ ମୁଁ ତ କେତେ ବନେଇଛି ଆମ୍ବୁଲ। ଆଚାର ତ ମୁଁ କରିନି ଖାଲି ଆମ୍ବରେ ଆଚାର କରିଥିଲି ଏଇ ଆମ୍ୱୁଲ ଗୁରା କାଲି ଆଉଥରେ ଟିକେ ଖରାରେ ଦେବି ପୁରା ଓଦା ହେଇଯାଇଛି ପୁଣି ଟିକେ କାଢିକି ଆଜି ମୁଁ ଶୁଖେଇ ଦେଇଥିଲି ଶୁଖି ଯାଇଥିଲା ସେରା ଆଜି ଶୁ ଶୁଖେଇ ଦେଇଥିଲେ ଆଉ ଶୁଖି ପୁରା ମାନେ ପୁରା ଶୁଖିଲା ହେବାର ଅଛି ନହେଲେ ଖରାପ ହେଇଯିବ। ଫିମ୍ପି ମାରିଯିବ ସେଟା ଭଲ ଲାଗିବନି। କାଲି ଆଉଥରେ ଟିକେ ଖରାରେ ଦେଇଦବି ଆଉ। ଏଇ ଖରାଦିନେ ତ ଏଇଟା କରିବା କଥା ଆ।
ଖାଲି ବର୍ଷା ହେଲେ ଡର ବର୍ଷାକୁୁ ଟିକେ ଜଗିକି ରଖିବେ ଆଉ।
ହଁ ପରା ନହେଲେ ତ ବେଶୀ ଇଏ ହଉଛି ହା ହା ହା। ବର୍ଷା ବେଶୀ ହୋଉଛି ନା ମୁଁ ବି ଆମର ସେଠି ଏଇ ଛାତରେ ସ ସିଟ ପଡିଛି ଯେ ମୁ ଆଉ ଖରାରେ ଦେବି ବୋଲି ପୁରା ଖରାରେ ରଖିଦେଇଥିଲି ସେଟାକୁ ସବୁବେଳେ ଦି ପହରେ ନେଇ ଆସେ। ଆଉ କାମରେ ବ୍ୟସ୍ତ ରହିକି ମୁଁ ପୁରା ଭୁଲି ଯାଇଛି ଆଉ। ଏମିତି ଆଉ କଣ।
ପୁରା ଶୁଖିଥିଲା ନାଁ ଟିକେ ଟିକେ
ଶୁଖିଥିଲା ଆଜି ଆଜି ଗୋ ହଁ ଆଜି ଗୋଟେ ଦିନ ଭଲରେ ଶୁଖିଥିଲେ ପ୍ରିପେୟାର ହେଇ ଯାଇଥାନ୍ତା ଆଉ ଆଉ କାଲିଠୁ ମୁଁ ଦେଇବିନି ବୋଲି ଭାବିଥିଲି। ଦେଖିଲା ବେଳକୁ ଆଜି ପୁଣି ପଡିଗଲା ଟିକେ ଓଦା ହେଇଯାଇ ଛି ଯେ ଗଲାଳକୁ ସେଟା ମୁଁ ପୁରା କାଢ଼ିକି ଆଉ ଦି ଦିନ୍ ଦବାକୁ ପଡ଼ିବ ସେଟା ପୁରା ଉଁ ଗୋଟେ ଗୋଟେ ଜାଗାରେ ବ ବତୁରି ବି ଯାଇଛି।
ଏ ହେ ହେ
ବେଶୀ ଟାଣ ଖରା ଟା ହେଲେ ନାଁ ଭଲ ଆଉ ଏମିତି ଆଉ।
କାଲି ପୁରା ଖରା ବାହାରୁ ବାହାରୁ ରଖିଦେବେ ନେଇକି।
ହଁ ଖରା ବାହାରିଲେ ରଖିବି ଆଉ ହଁ ହଁ।
ରଖିଦେବେ ହେଇଯିବ ହେଇଯିବ ବାସ୍। ଖରା ଏଇ ଖାଲି ଟିକେ ଆଜିି ବର୍ଷା ଟା ହେଲା ହେଇନ
ହଁ ସେଥିପାଇଁ ଏମିତି ଆଉ।
ହୁଁ।
ହଉ ମ୍ୟାଡ଼ାମ ଠିକ୍ ଅଛି ତାହେଲେ। ରୁହନ୍ତୁ ଆଉ ହ ହ ହ ମୁଁ ଆମ ଆପଣ ହଁ। ଆପଣଙ୍କୁ ମୁଁ ପଠେଇଦେବି ପୁଅ ହାତରେ ଆପଣ ରଖିବେ ଆଉ ହଉ ହଉ।
ଥ୍ୟାଙ୍କୟୁ ଥ୍ୟାଙ୍କୟୁ ହଉ ରଥିଲି ନମସ୍କାର।